ହ୍ୟାଲୋ ଜୟ ଜଗନ୍ନାଥ
ଭଲ ଅଛି ଆଜ୍ଞା।
ହଁ ଭଲ ଭଲ ଆଉ ସବୁ ଆପଣଙ୍କର ଭଲ ଅଛି ତ ଦେହ ପା ଭଲ ଅଛି?
ଆଜ୍ଞା ଏ ଦେହ ପା ସବୁ ଭଲ ଅଛି।
ହଁ ବୋହୁତ ଭଲ କଥା ଆଉ ଆଉ କଣ କରୁଛନ୍ତି ଏବେ?
ଏବେ ବସିଛି ଆଉ।
ହଁ ହଁ ହୋଉ ଆଉ ଆପଣ ସମ୍ବାଦତ୍ର ପଢନ୍ତି।
ଆଜ୍ଞା ସମ୍ବାଦ ପଢେ।
ହଁ ହଁ ସପତି ବି
ପ୍ରତିଦିନ ନହ ଏମିତି ପା ପାଠ ପଢା ସାରିକି ବସିଲା ବେଳେ ଟିକେ ମୁଁ ମୋବାଇଲରେ ଆଡେଇ ଦିଏ ଆମର ସମ୍ବାଦ ପତ୍ର କି ଦୈନିକ ନିଜ
ମୋବାଇଲ ସାହାଯ୍ୟ ପଢ଼ନ୍ତି, ଆଉ ଭଲ ହଁ ହଁ। ଏବେ ଦେଖୁଥିବେ ଅ ମୁଁ ମୁଁ ଗତ ସେଇଠି ଗୋଟେ ଜିନିଷ ଲେଖା ଥିଲା କି ବୃଦ୍ଧାଶ୍ରମ ଏବେ ଦେଖୁଥିବେ ସବୁଆଡେ ବୃଦ୍ଧାଶ୍ରମ ହେଲାଣି। କି ବୃଦ୍ଧାଶ୍ରମ ପାଇଁ ଯୋଉମାନୋ କିଛି ମାନେ ଯୋଉ ଗରିବ ଲୋକ ହୁଅନ୍ତି ଯୋଉ ମାନଙ୍କର ପିଲା ଛୁଆ ତାଙ୍କ ବାପା ମାଙ୍କୁ ପଚାରୁ ନାହାନ୍ତି ସେମାନେ ବୃଦ୍ଧାଶ୍ରମରେ ତାଙ୍କ କର୍ମୀ ମାନେ ମାନଙ୍କ ଶାନ୍ତିରେ ରଖୁଛନ୍ତି ଆପଣଙ୍କର ଏଥିରେ ମତାମତ କରିଦେବେ ବୃଦ୍ଧାଶ୍ରମ ପାଇଁ ପିଲାମାନେ ଦାୟୀ, ନା ଗୋଟେ ବୃଦ୍ଧାଶ୍ରମ ଏଟା ଗୋଟେ ବୋହୁତ ଭଲ ପଦକ୍ଷେପ ଅଟେ ନା ଏଥିରେ ପିଲା ମଙ୍କର ବି ଭୁଲ ରହୁଛି ସେମାନେ ହଁ।
ଆଜ୍ଞା ପିଲାମାନାନଙ୍କର ଭୁଲ ରହୁଚି, ପିଲାମାନେ ସେ ଜାଣି ପାରୁନାହାନ୍ତି ସେ ବାପା ମା ଆମକୁ ଜନ୍ମ କରିକି ଏ କେୟାର ନେଇ ପାରୁନାହାନ୍ତି। ତାପରେ ସେ ବି ନିଜେ ଭାବିବା କଥା ମୋର ବି ଗୋଟେ ପିଲା ଛୁଆ ଅଛନ୍ତି ମତେ ସେମିତି
ହଁ ବୋହୁତ ବଢିଆ କଥା କହିଲେ ସେମାନେ
ତାପରେ ଆଜ୍ଞା ସେ ଭାବିବା ଦରକାର କି ଯେ ମୋର ବି ପିଲା ଛୁଆ ଅଛି। ତାପରେ ସିଏ ମୁଁ ଏଇତି କରୁଚି ସିଏ ଦେଖିବେ ଯେ ମୋଠୁ ଶିଖିକି ମତେ ଇଏ ଏମିତି କରିବେ ଏଇଟା ନକର ଦରକାର ଏଇଁ
ହଁ କାରଣ ଦେଖନ୍ତୁ ଏଇଟା ତ ଗୋଟେ ବୋହୁତ ଭଲ ପଦକ୍ଷେପ ସରକାରଙ୍କର କି ହେଇ କି ବୋହୁତ ଲୋକ କିଛି ସାହାଯ୍ୟ ପାଇପାରୁଚନ୍ତି ଯୋଉମାନଙ୍କର ଘରୁ ତାଙ୍କ ପିଲାଛୁଆ ବାହାର କରିଦଉଛନ୍ତି ରହୁଛନ୍ତି ଶାନ୍ତି ବୋହୁତ ଭଲ କଥା କିନ୍ତୁ ଏଥିରେ ତ ପିଲାମାନାନଙ୍କର ବି ବୋହୁତ ଭୁଲ ରହୁଚି କାରଣ ସେମାନେ ବାପା ମାଙ୍କୁ ଦେଖ ଦେଖିବା କଥା ଟିକେ ତାଙ୍କର ତାଙ୍କର ଯେତେବେଳେ ଅ ଦର୍ ତାଙ୍କୁ ମାନେ ବୃଦ୍ଧ ବା ବୃଦ୍ଧା ହବା ସମୟରେ ପିଲାମାନାନଙ୍କର ନିହାତି ଆବଶ୍ୟକତା ରହିଚି। ପ୍ରତି। ସେମାନେ ସେତେବେଳକୁ ତାଙ୍କର ରେପନସିବିଲିଟି ଭୁଲି ଯାଉଛନ୍ତି ହଁ।
ଆଜ୍ଞା।
ନିହାତି ଭାବରେ ଆଉ ଆପଣ କେବେ ଯାଇଛନ୍ତି ବୃଦ୍ଧାଶ୍ରମ ବୁଲିବା ପାଇଁ ଏମିତି।
ନାଇଁ ଆଜ୍ଞା। କେବେ ଯାଇନି
ହଁ ଆମ ଆଡେ ଏଇଠି ଗୋଟେ ଅଛି ବୃଦ୍ଧାଶ୍ରମ ମୁଁ ବି ଥରେ ଯାଇଥିଲି ବୁଲିବା ପାଇଁ ତ ସେଠି ଶିଖେଇବାକୁ ସମସ୍ତେେ ଭଲରେ ଅଛନ୍ତି ତାଙ୍କର ଯୋଉ କର୍ମୀ ମାନେ ଅଛନ୍ତି ସେମାନେ ବୋହୁତ ସାହାଯ୍ୟ କରନ୍ତି ତାଙ୍କୁ ସବୁ କର୍ମରେ ମାନେ ଯଦି କିଏ କେତେବେଳେ ତା କାହାକୁ ଔଷଧ ପତ୍ର ଦରକାର ଥିବ ତ ସେମାନେ ଆଣିକି ଦିଅନ୍ତି। ଖାଇବା ପିଇବାର ଯତ୍ନ ନିଅନ୍ତି ସକାଳ ଜଳଖେଟୁ ଆରମ୍ଭ କର ରାତି ଯାଏଁ ତାଙ୍କର ବହୁତ ଭଲରେ ଧ୍ୟାନ ରଖନ୍ତି। ଭଲ ଲାଗେ ଏମିତି ଦେଖିଲା ପରେ। କି ଯାହାର କିଛି ସାହାରା ନଥାଏ ତାଙ୍କୁ ଜଣେ କିଏ ସାହାରା ଯୋଗଉଛି। ଆଉ ଏମିତି ଜାଣିଥିବେ ମୋର କେତେ ଜଣ ସାଙ୍ଗଙ୍କର ଯଦି କାହାର ଜନ୍ମଦିନ ହୁଏ ସେମାନେ ସେଠି ସହିତ ପାଳନ କରନ୍ତି। ତାଙ୍କ ପାଖରେ କେକ୍ କାଟନ୍ତି ଭଲ ଭରେ ତାଙ୍କୁ ଖାଇବା କୁ ଦିଅନ୍ତି ହଁ ବହୁତ ବଢିଆ କଥା ମିଠା ଦିଅନ୍ତି। ତାଙ୍କୁ ଟିକେ ଖୁସି ଲାଗେ ତ ମୋର ବି ଏମତି ଗୋଟେ ଇଛା ଅଛି ଯେତେବେଳେ ମୁଁ ସ୍ଵାବଲମ୍ବୀ ହେଇସାରିଲା ପରେ ତ ମତେ ବି ସେଇଠକୁ ଯାଇକି ଗୋଟେ ଦିନ ନେ କିଛି ତ ଆମେ କିଛି କହିପାରିବାନି ନା ତ ଆମେ ନିଜେ ପ୍ରତିଯୋଗିତା ପରୀକ୍ଷା ମୂଳକ ପାଇଁ ମାନେ ପ୍ରସ୍ତୁତ କରୁଛେ।
ଆପଣ ଆପଣଙ୍କର ଦେଖ ରଖିଛନ୍ତି ଅଞ୍ଚଳରେ କୋଉଠି ଏମିତି ଆପଣ ତ କହୁଛନ୍ତି ଆପଣଙ୍କ ଗଡେ ବୃଦ୍ଧାଶ୍ରମ ନାଇଁ ଯାହା ଆପଣ
ଅଛି ବୃଦ୍ଧାଶ୍ରମ ଅଛି କିନ୍ତୁ ନା ବୃଦ୍ଧାଶ୍ରମ ଅଛି ବୃଦ୍ଧାଶ୍ରମ କରେ ଯାଇଛି କିନ୍ତୁ କେବେ ଭିତରକୁ ଯାଇନି ଆଉ। ଶୁଣିଛି ବି ତାପରେ ଅଛନ୍ତି ଦେଖିବି ଜାଣିଛି ଯେ ଲୋ ଅଛନ୍ତି ଯାଇଛନ୍ତି ବୃଦ୍ଧାଶ୍ରମ ରହିଛନ୍ତି ତାଙ୍କ ଫ୍ୟାମିଲି ତାଙ୍କ ପିଲଛୁଆ ଥାଉ କେୟର ନେଉ ନାହାନ୍ତି। ଘରୁ ବାହାର କରିଦିଅନ୍ତି ସେ ଯାଇ ବୃଦ୍ଧାଶ୍ରମରେ ରୁହନ୍ତି।
ନିହାତି ପା ହଁ ଆଉ ଆପଣ କଣ କହିବେ ଏଇ ଏଥି ପ୍ରତି ଆହୁରି କଣ ମତାମ ମତ ଦେବେ କି ଆମର ଆମେ ମଧ୍ୟ ଆମର ପରବର୍ତ୍ତୀ ପିଢିଙ୍କୁ ଏଥିପତିସ୍ ମାନେ ଟିକେ ସଚେତନ କରାଇବା ଦରକାର କି ଆମେ ତମେ ମାନେ ଏମିତି କରିବନି। ଦେଖିବେ କେତେ ଜଣ ଯୌଥ ପରିବାରରେ ମଧ୍ୟ ତାଙ୍କ ପରିବାର ସେମାନେ ବହୁତ ଖୁସିରେ ଥିବେ।
ଆଜ୍ଞା ଜଏଣ୍ଟ ଫାମିଲି ହିଁ ସମସ୍ତେ ହିଁ ଖସିରେ ରୁହନ୍ତି କାରଣ ନିଜେ ରହିଲେ ନିଜର ଦୁଃଖ ସୁଖ ଜାଣିପାରିବେ ଦୁଃଖ ନ କହିଲେ ବି ଜଣେ ଜଏଣ୍ଟ ଫ୍ୟାମିଲି ମାନେ ଅଛି ତା ଦୁଃଖରୁ ମୁହଁ ଦେଖିଲେ ଯାଣିଦବ ତାର ଏଇଟା ଗୋଟେ ଦୁଃଖ ଅଛି।
ହଁ ତମେ ଏକକ ପରିବାର ନା ଯୌଥ ପରିବାରରେ ରୁହନ୍ତି?
ନା ଏକକ ଆମର ଜଏଣ୍ଟ ଫ୍ୟାମିଲି।
ଓ ହ ହ ଭଲ ଭଲ। କାରଣ ଦେଖୁଛନ୍ତି ଆପଣ ଏବେକାର କେହି ଆଉ ରହିବାକୁ ଭଲ ପାଉନାହାନ୍ତି। କି ଆମେ ଏଠି ରହିବୁନୁ ଆମେ ଆମ ଇଚ୍ଛାରେ ରହିବୁ ଆମ ଇଚ୍ଛାରେ ଖାଇବୁ କିନ୍ତୁ ସେମାନେ ବି ବୁଝ ଝିଅ ଦରକାର କି ଯୌଥ ପରିବାରରେ ସେମାନଙ୍କର ଗୋଟେ ଥାଏ ପରିବାର ପ୍ରତି ସମ୍ବେଦନଶୀଳତା ହଉ ସମସ୍ତଙ୍କ ମନକୁ ବୁଝିବା ହଉ ଯେତେବେଳେ ଆପଣଙ୍କର ଦେହ ଖରାପ କି କଣ ହେଇଥିବ ଯଦି ଏକକ ପରିବାରରେ ଥିବେ ଆପଣଙ୍କର ଯତ୍ନ ନବାକୁ କେହି ନଥିବେ କିନ୍ତୁ ଯୌଥ ପରିବାର୍ ସମସ୍ତେ ଥିବେ।
ଆଜ୍ଞା।
ହଁ ଏଇଟା ଗୋଟେ ବହୁତ ଭଲ ଲାଗେ।
ଆଉ ଆପଣ କୁଆଡେ ଯିବା ଆସା କରିବା ପାଇଁ କୋଉ ଯାନବାହାନ ବ୍ୟବହାର କରନ୍ତି ସାଇ ଏ ମା ଗାଡି ଧରିକି ଯାଆନ୍ତି।
ନାଇଁ ସାଇକେଲ ପ୍ରାୟ ଟାଇମ୍ ବାଇକ ଅଧିକାଂଶ ନୁହେଁ ଆଉ।
ଓହୋ ହୋ ଭଲ ତାହେଲେ ଆପଣ ପେଟ୍ରୋଲ ବଞ୍ଚଉଛନ୍ତି ଆଉ। ପରିବେଶ ପ୍ରଦୂଷଣକୁ ବଞ୍ଚାଉଛନ୍ତି। ଏବେ ଦେଖୁଥିବେ ବୈଦ୍ୟୁତି ତ ଯାନ ଆମର ପଳେଇ ଆସିଲାଣି ଆପଣ ଆପଣ ଏଥିରେ କଣ କହିବେ ବୈଦୁକ ଯାନ ସରକାରଙ୍କର କହୁଠୁ ଗୋଟେ ବହୁତ ଭଲ ପଦକ୍ଷେପ ମତେ ଲାଗେ କି ଆମେ ଆମେ ଖାଲି ଚାର୍ଜ କରିଦବା ତାପରେ ପଳେଇବା ଏଥିରେ ପେଟ୍ରୋଲ ର କୌଣସି ଆବଶ୍ୟକତା ନାହିଁ ଆଉ କମ୍ ୟୁନିଟରେ ବି ଆମେ ଅଧିକ ବାଟ ବି ଯାଇପାରିବା।
ଆଜ୍ଞା।
କଣ କହିବେ ଆପଣ ଏଥିପ୍ରତି?
ନା ଗମେଣ୍ଟ ଆମର ଭଲ ପ୍ରତିଷଣ ଗୋଟେ ନେଇଛନ୍ତି ପଦକ୍ଷେପ କି ଯେ ଆମ କରରେଣ୍ଟ ଦ୍ଵାରା ଯାଇବ ପ୍ରଦୂଷଣ ବି ହବନି।
ହଁ। ନିହାତି ଭାବରେ କାରଣ ଦେଖୁଥିବେ ଅ ଏବେ ଯୋଉଠି ବଡ ବଡ ସହରରେ ମୁଁ ତ ନିଜେ ଭୁବନେଶ୍ଵରରେ ବି ଦେଖିଛି ଗୋଟେ ଯୋଉଠି ମନେକର ଗୋଟେ ଗୋଟେ ଚାର୍ଜ ପଏଣ୍ଟ ବି ହେଇଯାଇଛି ମାନେ ବାହାରୁ ଲୋକ ଲୋକମାନେ ଆସିଲେ ସେଠି ଚାର୍ଜ ବି କରିପାରିବେ। କାରଣ ଆମର ଗୋଟେ ଏଇଠି ଥାଏ ନା ଏତିକି ବାଟ ଯାଇପାରିବ ଏତିକି ସମୟ ଚାର୍ଜ ହେଲେ। ତ ସେ ମଝିରେ ମଝିରେ ଚାର୍ଜିଂ ସିଷ୍ଟମ ଥିବା ଦ୍ଵାରା ସମସ୍ତେ ମଝିରେ ମଝିରେ ଚାର୍ଜ କରିକି ମଧ୍ୟ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।
ଆଜ୍ଞା।
ହଁ। ତ ଆପଣ ବୈଦ୍ୟୁତିକ ଯାନ ରଖିଛନ୍ତି?
ନାଇଁ ଆଜ୍ଞା।
ଓହୋ ମୁଁ ବି ତ ଭାବ ମୋ ପାଖରେ ବି ନାହିଁ ମୋର କି ନ୍ତୁ ମୋର ବି ଗୋଟେ ଇଚ୍ଛା ଅଛି ବୈ ବୈଦ୍ୟୁକ ଯାନ ଆଣିବା ପାଇଁ। ଦେଖିଥିବେ ସରକାର ଯୋଉମାନେ ସରକାରୀ କର୍ମଚାରୀ ସେମାନଙ୍କୁ ସର କାର ବୈଦ୍ୟୁତିକ ଯାନ ପାଇଁ କିଛି କିଛି ସବସିଡି ଦେଇଥାନ୍ତି ଆପଣ ଜାଣିଛନ୍ତି?
ନାଇଁ ଆଜ୍ଞା ଜଣିିନଥିଲି ଏଟା।
ହଁ କିଛି ସବସିଡି ଦିଅନ୍ତି ମାନେ ବହୁତ କମ ମୂଲ୍ୟ ଲ୍ୟରେ ଆଣିପାରିବେ ଏଇଟା ଗୋଟେ ବହୁତ ସ୍ଵାଗତ ଯୋଗ୍ୟ ପଦକ୍ଷେପ କାହିଁକି ନା ସରକାର ଚା ହାନ୍ତି କି ସରକାରୀ କର୍ମୀଙ୍କ ଠାରୁ ଏଇ କାମ ଟା ଆରମ୍ଭ ହଉ ଯାହା ଫଳରେ ଲୋକମାନେ ତାକୁ ଦେଖିକି ଶିଖିପାରିବେ।
ଆଜ୍ଞା। ଠିକ୍ ପଦକ୍ଷେପ ନେଇଛନ୍ତି ଗମେଣ୍ଟ।
ହଁ ଏଇ ପଦକ୍ଷେପ ହଉ କି ଆମର ସୌରଚୁଲା ବି ଦେଖୁଥିବେ ମାନେ ଉ ଉପରେ ଆମର ସୋଲାର ଲାଇଟ୍ ଲାଗିବା ପାଇଁ ସୋଲାର ସୋଲାର ପ୍ୟାନେଲ ହଉ ସବୁ କିଛି ଯୋଉ ବର୍ଷ ବର୍ତ୍ତମାନ ଆମର ନବୀକରଣ ଯୋଗ୍ୟ ଯୋଉ ଗୁଡାକ ହେଇପାରିବ ଆମେ ସେଇ ସମ୍ବଳକୁ ବ୍ୟବ ହାର କରିବା ବୋଲି ସରକାରଙ୍କର ଦାୟିତ୍ଵ ରହିଯାଇଛି।
ଆଜ୍ଞା।
କାର ପେଟ୍ରୋଲ ଟା କଣ ନବୀକରଣ ଅଯୋଗ୍ୟ ନା? ତ ସେଇଟା ସେଇଟା ଆମେ ପୁଣି ଯେତେବେଳେ ତିଆରି ହବାକୁ ବହୁତ ବର୍ଷ ବର୍ଷ ସମୟ ଲାଗିବ କିନ୍ତୁ ଆମର ସୂର୍ଯ୍ୟଙ୍କର ହଉ ପବନ ହଉ ସୋର ଶକ୍ତି ହଉ ଏଇଗୁଡାକ ନବୀକରଣ ଯୋଗ୍ୟ ହେତୁ ଆମେ ଏଗୁଡ଼ାକୁ ଯଦି ଆମେ ଅଧିକ ଗରୁତ୍ୱ ଦେବା ଆମ ଭବିଷ୍ୟତ ପିଢି ଆହୁରି ଭଲରେ ରହିପାରିବ ଆମେ ବି ଏବେ ଭଲରେ ରହିପାରିବା।
ଆଜ୍ଞା।
ନିହାତି ଭାବରେ ଆଉ ଆପଣ କଣ କହିବେ ଏଥିପତି?
ଭଲ ନା ଗୋଟେ ଗମେଣ୍ଟ ନେଇଛନ୍ତି ପଦକ୍ଷେପ କି ଯେ ପ୍ରଦୂଷଣ ରୋକିହବ ପେଟ୍ରୋଲ ଦର ଯୋଉ ଭଳିଆ ବଢୁଛି ଟିକେ ବି ଟିକେ କମି ଯାଇପାରେ ତାପରେ ବି ବାଇକରେ ଆମର ଦି ଓଳି ଆକ୍ସିଡେଣ୍ଟ ହଉଛି ସେଥିରେ ହବ ନାହିଁ ନା।
ହଁ କାରଣ ଦେଖିବେ ବହୁତ ଭଲ କଥା ଗୋଟେ କହିଲେ ସଡକ ଦୁର୍ଘଟଣା ଏବେ ଏତେ ବଢିଗଲାଣି ଲୋକମାନେ ବେଶି ଦେଖ ଦେଖୁଥିବେ ଯୁବା ଲୋକଙ୍କର ବେଶୀ ସଡକ ଦୁର୍ଘଟଣା ହଉଛି କାରଣ କଣ? ନା ସେମାନଙ୍କର ଦ୍ରୁତ ଗାଡି ଚାଳନ ହଉ ସେମାନଙ୍କର ଅନ୍ୟ ମନସ୍କାରେ ଗାଡି ଦେଖୁଥିବେ ଜଣେ ଗାଡି ଚଳଉଥିବ ଇଆଡେ ଇର ଫୋ ଫୋନଟେ ଗୀତ ଶୁଣି ଶୁଣି ଯାଉଥିବ ତ ତା ମନ ରୁହେନି ନା ଗାଡିରେ। ପ ପଛରୁ କୌଣସି ଗାଡି ଆସୁଛି କି କୌଣସି ଜାଣିପାରେନି।
ତାପରେ ବି ସମସ୍ତେ ଭାବନ୍ତି କିରେ ମୋର ପାଞ୍ଚ ମିନିଟ କାମ ଟା ମୁ ଦି ମିିନିଟରେ ସାରିକି କେମିତି ଯିବି ହାରି।
ହଁ ହଁ ବହୁତ ଦୁତ ଚଲାନ୍ତି।
ତମେ ପାଞ୍ଚ ମିନିଟ୍ କାମଟା ମୋର ଦଶ ମିନିଟ୍ ହବ ବୋଲି ଭାବିବେନି କେଇ।
ନା ନା ନା ବହୁତ ବହୁତ ମୁଁ ତ ନିଜେ ଦେଖିଛି ବହୁତ ବହୁତ ଜୋର ସେ ଗାଡି ଚଲାନ୍ତି ମାନେ ଯଦି ସେମାନେ ପଡିଯିବେ ନା ସେମାନଙ୍କର ଜୀବନ ଆଉ ରହିବନି ମତେ ଏମିତି ଲାଗେ ବେଳେ ବେଳେ। ଏତେ ଦୁତ ସେମାନଙ୍କ ଭିତରେ ଗୋଟ୍ ହଁ।
ନିଜେ ବାଇକ୍ ଚଲେଇଲା ବେଳେ ଦେଖିବି ଯେ ଲୋକଟା ଚଲଉଛି ପୁରା ସ୍ଲୋରେ ଯିବି ଆରି।
ହଁ କାରଣ ନିଜ ଆଡେ ସତର୍କତା ଅବଲମ୍ବନ କରିବା ନିହାତି ଦରକାର।
ଆଜ୍ଞା।
କାଇଁ ନା ଆମେ ଜାଣିଛେ ସେମାନଙ୍କୁ ତ ଆମେ କିଛି କରିପାରିବୁ ନାଇଁ, କି ସେମାନେ କାହା କଥା ଶୁଣନ୍ତି ବି ନାହିଁ। କହିଲେ ଓଲଟା ଯୁକ୍ତିତର୍କ କରନ୍ତି, ଆ ତମର କଣ ଗଲା।
ସେଇ ପାଞ୍ଚ ମିନିଟ୍ ବଦଳରେ ଯଦି ମୋ ଦଶ ମିନିଟ ଯିବ ହାରି ମୁଁ କେତେ ବର୍ଷ ଆହୁରି ବଞ୍ଚିବି ନା।
ହଁ ହଁ ଠିକ କଥା କହିଲେ। ତ ନିଜେ ଦେଖି ଚାହିଁକି ଆମର, ଆମ ଆଡେ
ଚାଷ ଚାଷ।
ଆମ ଆଡେ-ଏ-ଏ ତ ପ୍ରସିଦ୍ଧ ଅଛି ଆମର କଣ ଆମର ସବୁ ଚାଷ ହୁଏ ହଳଦୀ ଚାଷ କିନ୍ତୁ ମୁଁ ଏଇ ସହରରେ ଯେହେତୁ ମୁଁ ରହୁଛି ଏବେ, ମୁଁ ଏଇଠି କୌଣସି ମାନେ ପାଖ ଆଖ ପାଖରେ ଚାଷ ଜମି ଦେଖିପାରୁନି। ତ ଗାଁ ରେ ଯିଏ ରହୁଥିବ ତ ପାଖରେ ଚାଷ ଜମି ସବୁ ଦେଖ ଦେଖୁଥିବ ଆମ ଏଇଠି କୌଣସି ପ୍ରକାର ଚାଷ ଷ ଜମି ନାହିଁ ହୁଏ କ ଭିତର ଯଦି କୌଣସି ଗାଁ ଗହଳି ଏରିଆରେ ହଳଦୀ ଚାଷ ହୁଏ, ମାଣ୍ଡିଆ ଚାଷ ହୁଏ। ତ ଏମିତି ସବୁ ଲୋକ ଚାଷ କରିକି ତାଙ୍କ ଜୀବିକା ନିର୍ବାହ କରନ୍ତି, ଏ କିନ୍ତୁ ଜାଣିଥିବେ ସହରରେ ଏ ସ ବୁ ଦେଖିବା ଗୋଟେ ବିରଳ ଦୃଶ୍ୟ ଅଟେ।
ଆଜ୍ଞା।
କାରଣ ସହରରେ ଏ ସବୁ ଆମେ ଦେଖିବାକୁ ପାଇବାନି।
ନା ଚାଷ ଭଲ ନା ଚାଷ ଆଜ୍ଞା।
ବହୁତ ଭଲ ଆପଣଙ୍କୁ ମାନେ କ ଥାଇକି ମୋତେ ବହୁତ ଭଲ ଲାଗିଲା, ନୂଆ ନୂଆ କଥା ମୁଁ ଜାଣିଲି ବି ଧନ୍ୟବାଦ।
ଆଜ୍ଞା।